ହଁ।
ହଁ ଭଏସ୍ ଆସୁଛି? ଆ କଣ କରୁଛୁ?
ଏଇ ବୋଲ ବୁଲ ଅଛି ଆଉ ନା ଖାଇସାଇଲି ଏଠି ବ
ବୁଲୁଛୁ କଣ ଘରେ ନାଉ କି ଘରୁ ପାଳି ଆଇଲୁଣୁ
ହୁଁ ଏଇ ବାହାରେ ଅଛି ଘରେ
ଓହୋ। କଣ ଖାଇଲୁ?
ଭାତ ଆଉ ବା ଭାତ ଆଉ ସେଇଠ କଣ ପୋଟଳ ତରକାରୀ ଆମ୍ବ
ଆଉ ପାଟିରେ ଗଲା?
ନା ବା ବହୁତ କଷ୍ଟରେ ଖାଇଲି।
ବିରିୟାନୀ ଖାଇଥାନ୍ତ ବିରିୟାନୀ ଖାଇଲୁନି
ହ ହଁ ଭାଇ ଭଲ୍ ହଁ। ହ ନା ଆଉ ଏବେ ଯିବାର ନାଇଁ। ଆଉ ଯ କମ୍ପୁଟର କ୍ଲାସ ଅଛି କମ୍ପୁଟର କ୍ଲାସ ଯିବି
କେତେବେଳେ?
ମୁଁ ଏଇ ପାଞ୍ଚଟାରେ ଯିବି ଆଉ। ମୋର କମ୍ପ୍ୟୁଟର ସରିଲାଣି। ସ୍ପୋକେନ୍ ଇଂଲିଶ କରୁଛି।
ସ୍ପୋକେନ୍ ଇଂଲିଶ କରୁଛ?
ହୁଁ।
କଣ କଣ ପଢା ହେଲାଣି?
ସ୍ପୋକେନ୍ ଇଂଲିଶ ଏ ଚାଲିଛି ଆଉ ଏଇ ଯୋଉ ଅଛି ତାଙ୍କର ଯୋଉ ଆପ୍ ଏମ୍ ଟି ସିଲ ର ସେଇ ପ୍ରାକ୍ଟିକାଲ କରୁଛୁ ଆଉ। ହଉ ଏଇ ସିଟ ତ ସଇଲାଣି ଆଉ, କେତେ ମାର୍କ ଅଛି ଜଣିଛୁ?
କେତେ?
କୋଉନୁ କେତେ ପରସେଣ୍ଟେଜ? କେତେ ପରସେନ ନାଇଣ୍ଟି ଫୋର ପରସେଣ୍ଟେଜ ଅଛି ନାଇଣ୍ଟି ଫୋର।
ଆଉ ତାହେଲା ଗଲା ଦେଖିଦେଇକି ଲେଖିଦେଇଚୁ ଆଉ।
ହଁ ଦେଖି ଦେଖି ଆଗେରେ କ୍ୟାମେରା ପଛରେ କ୍ୟାମେରା ସାଇଟରେ କ୍ୟାମେରା। ଏପଟେ କ୍ୟାମେରା ଓଁ ପଛ ପଚାଶ ମାର୍କ ପ୍ରାକ୍ଟିକାଲ ସେଇଟା ତ ଆରାମସେ ଛୟାଳିଶ ମିନିଟ ଯାଇଥିଲା ଆ ଏଇଟା ଏମ୍ସିକୁ ପଚାଶ ଆଉ ଥିଲା ଅଠଚାଳିଶ ଆଉ ହେଇଗଲା ନାଇଣ୍ଟି ଫୋର ଆଉ।
ହଁ।
ଦେଖିଲି ଆଉ ଆମ ଟିଉସନରେ ଗୋଟେ ଅଛି ସିଷ୍ଟମ୍ ଆଉ।
ଛଟା ସେଲ୍ଫିରେ ନାଇଣ୍ଟି ଫୋର ରହିଯାଇଛି ଆଉ।
ହୁଁ ନାଇଁଟି ଫୋର୍ ମନକୁ ଅଛି ମୁଁ ଅଲଟା। ନହେଲେ ସିକ୍ସଟି ସେଭେଣ୍ଟି ରହିଥାନ୍ତା। ହଁ ହୁଁ।
ଆଉ କାଲି ଡୁଙ୍ଗ ଆସିଥିବ ଘରକୁ କେତେବେଳେ ଗଲୁ?
ଘରୁକୁ ଗଲିଇ ସାଙ୍ଗେ ସାଙ୍ଗେ ପଳେଇଲି ଅଧ ଘଣ୍ଟାରେ ଆ ତତେ କଲ୍ କରି ସେମିତି ମନେ ନାହିଁ ଆଉ। କାଲିଠୁ କୋଚି ମୋ ନାନୀକୁ ନେଇଯାଇଥିଲି ଗାଡିରେ।
ଗାଡି ନେଇକି ଯାଇଥିଲ?
ହୁଁ ଭାଇ ପିଇସା ଗାଡି ସେ
ଓହୋ।
ହଁ କହୁଛି କୋଚିଂ ଯିବି କମର୍ସର। ଏଇ ବୁ ବୁଝଛି ଏଇ ବୁଝିଛି। ନାଇଁ ବେ ଅନା ଏସି ପି କମର୍ ଏ ସି ପି କମର୍ସ। କ୍ୟାରମ ଫିରୁ ହଁ ହଁ।
ହଉ ଦେଖ୍ ତାଙ୍କ ତ ଡେମୋ କ୍ଲାସ ଚାଲିଥିବ ବା।
ନା ନା ଡେମୋ କୋଉ ଦିନଠୁ ସରିଲାଣି ସବୁ୍ ହେ କ୍ଲାସ ଷ୍ଟାର୍ଟ ହେଲାଣି। ଏ ବାହାରେ।
ଡେମୋ କ୍ଲାସ୍ ହଜିଗଲାଣି ଆ ଡେମ କ୍ଲାସ ଯାଇଥାନ୍ତୁ ମାଗଣା କ୍ଲାସ କରିକି ଆସିଥାନ୍ତୁ।
ନା ସେ କହୁଥିଲାଁ ଯାହା ବୁଝିଛି କହୁଥିଲା ସେ କହିଲା ଆସୁନୁ ଦି ଦିନି କହିଦେଉ ଡେମୋ କରିଦ। ଦେବି ମୁଁ କହିଲି ଥାଉ ନାଇଁ ଥାଉ ଏକାଥରେ ଯିବି ଆଦିମିସନ୍ କରିବି କିରି ହଁ। କଲେଜେ
ଠିକି ଯା।
ହଁ ଯିବି କାଲଠୁ ଆ ନାଇଁ କାଲଠୁ ଯିବି। କଲେଜ ପଢିସାରି କୁହେ ତାପରେ ସେଇ ଅନୁସରେ ଯିବି। ତ ରାଜଧାନୀ ପାଖରେ ଭଲ କୋଚିଂ ନହିଁ ସେଇଠି କଲେଜ ଯିବି ସେଇଠି କୋଚିଂ ଯିବି।
ନା ବେ ଏତେ ବାଟ କାଇଁ ଯିବୁ ଘର ପାଖ ଏଟା ଠିକ୍ ଏତେ ବାଟ ଗଲେ ଟାଇମ୍ ଟା ହବନି।
କଲେଜ ଟାଇମି କେତେବେଳେ କି?
ସଖାଳ ମର୍ଣ୍ଣିଂ।
ହଁ ଯେ ମଣିଂ ଆଙ୍କର ବି କ୍ଲାସ୍ ସାଢ଼େ ଆଠଟାରେ।
ମଣିଂ କ୍ଲାସ ମଣିଂ ଯେହେତୁ ଯେମିତି ତ ସନ୍ଧ୍ୟାବେଳେ କୋଚିଂ ଯିବୁ ଠିକ୍ ହବ। ମର୍ଣିଂରେ କୋଚିଂ ହେଇପାରିବ କି ଦେଇ ପାରୁଥିବ କୋଚିଂ ରୁମାନେ
ଏ କିଲା କେତେବେଳକୁ କେତେ ବେଳଯାଏ କ୍ଲାସ? ଯେ ସକାଳୁ କେତେଟାରୁ କେତେଟା?
ଫାଷ୍ଟ ଫାଷ୍ଟ ସାତଟାରୁ ଏଗାରଟା ଯାଏ କ୍ଲାସୁ ହୁଏ ଏଗାରଟା ବାରଟା ଯାଏ।
ହୁଁ।
ହଁ ତାପରେ ଯଦି ପା କେବଳ ପ୍ରାକ୍ଟିକାଲ ନାହିଁ ତାପରେ ସେ ସାଢେ ଛଅରୁ ସାଢେ ଏଗାର ବାରଟା ଯାଏଁ ରହିବ ଆଉ। ମଝିରେ ମଝିରେ ଗ୍ୟାପ୍ ରହିବ।
ମାନେ?
ମଝିରେ ଆ ଇ ସାଢେ ହଁ ସାତଟାରୁ ଆଠଟା ଖଣ୍ଡେ କ୍ଲାସ ଅଛି। ଆଠଟା ନଅଟା କିଛି ନାହିଁ ଗ୍ୟାପ୍ ଅଛି ବ୍ରେକ୍ ଅଛି। କଣ ଦଶଟା ଫୁଣିି କ୍ଲାସ ସେମିତି।
ଓହୋ ଆଉ ସେ ଦି ଘଣ୍ଟା ପୁରା ବୁଲାବୁଲି ଫିଲ୍ମ ଫିଲ୍ମ ସେଇଟି ହଲ ହଲ ନାହିଁ ନହେଲେ ଦି ଘଣ୍ଟାରେ ନାଇ କୁଆଡେ ଦି ଘଣ୍ଟା ଏଇନା କୁଆଡେ ବୁଲିବୁ। ଦି ଘଣ୍ଟା ଏଇନା କୁଆଡେ ବୁଲିବୁ? ତୋର ସିନା ତ ହୁଁ କଲେଜରେ ବୁଲିବି କୁଆଡେ ବୁଲିବି ତୋର ସିନା ଗାଡି
ଜାଣିିନୁ ଆଉ। ତୁ କଲେଜ ଯାଇନୁ ଆଉ ମୋ ପ୍ଲସ୍ ଟୁ ଟାଇମ୍ ମୋ ଗାଡି ଥିଲା?
ହୁଁ ମୋ ବସ୍ ରେ ଯାଉଥିଲା ଆରେ କେତେ ନମ୍ବର ବସ୍ ଯାଉଥିଲା ଏଇଠୁ ତୁ ଯାଉଥୁଲୁ।
ତମ ଘର ତମ ଘରଠୁ ଡାଇରେକ୍ଟ ଯାଉଚି ବତିଶ ନମ୍ବର ଯାଉଚି।
କେତେବୋଳେ?
ବୋହୁତ ସାରା ଟାଇମ୍ ବତିଶ ଟଙ୍କା କିନ୍ତୁ ବୁଲେଇ ବୁଲେଇ ନବ।
ମାନେ
ହେଲା ମାନେ ବୋହୁତ ସେ ରାଉଣ୍ଡ ବାଣୀ ବିହାର, ଆଚାଯ୍ୟ ବିହାର ଜୟଦେବ ବିହାର ସବୁ ବୁଲେଇ ବୁଲେଇ ନେଇକି ଯିବ ତା ଠୁ ଭଲ ରାଜମହଲ ପଳେଇବୁ ରାଜମହଲ ରୁ ଯାଉଚି ଏକୋଇଶି ସ ରାଜମହଲରୁ ଏ କୋ ରାଜମହଲରୁ ଏକୋଇଶି ଯାଉଚି ସତେଇଶ ନମ୍ବର ଯାଉଚି ତେଇଶି ନମ୍ବର ସେତେଇଶି ନାଇଁ ଅଠେଇଶ ନମ୍ବର ଯାଉଚି ବୋହୁତ ସାରା ବସ୍ ଯାଉଚି।
ଓ ହୋ। ଓ ହୋଉ ଆଉ। ସେ ସେ ଟାଇମିଙ୍ଗ ରେ
ବେଟ୍ରି ସାଇ ହଁ ନହେଲେ ବେଟ୍ରି ସାଇକେଲ ନେଇକି ଯିବୁ ତୁ।
ହଁ ସାଇକେଲ ନେଇକି କିଏ ଯିବ।
ସାଇକେଲ ମୁଁ ନୂଆ ନୂଆ ନୋଉଥିଲ ନାଇଁ?
ହୁଁ ତୁ ସାଇକେଲ ନେଇକି ଯାଉଥିଲୁ ଆ ହଁ।
ହଁ ନୂଆ ନୂଆ ନୂଆ ନୂଆ ଯେତେବେଳେ ଯାଇଥିଲି ନୋଉଥିଲି ତାପରେ ଆଉ ନେଲିନି ତାପରେ ବସ୍ ରେ ଗଲି।
ଦେଖନା ଆଉ ଆଉ ଆମ ବେଟ୍ରି ଗାଡି ପଳେଇବ ଯେ ଚାର୍ଜିଂ ଦରକାର ଏବେ
ଆମ ଘରଠୁ କଲେଜ ଯେତିକ ବାଟ ତମ ଘରଠୁ କଲେଜ ସେତିକ ବାଟ ସେମ୍ ବାଟ।
ମୁଁ ଜାଣିନି କାଇଁ ତମ
ଆଉ ତୁ ଖ ରାସ୍ତା ଜାଣିନୁ ରାସ୍ତା ଜାଣିଲେ ଜାଣିପାରିବୁ ନାଇଁ ରାସ୍ତା ଜାଣିଲେ ପାଖ ହବ।
କଣ ଏଇପଟ ଯୋଉ ଫାୟାର ଷ୍ଟେସନ ଦେଇକି। ହଁ ସେଇପଟେ କେତେ?
ହଁ କେତେ ପା-ପାଞ୍ଚ ଛଅ କିଲୋମିଟର ହବ।
ହୁଁ ତମର ତ ସେଇ ଡାରେକ୍ଟ ଗଲୁ ଖଣ୍ଡଗିରିରେ ଖଣ୍ଡଗିରି ବି ନୁହଁ। ଡାଇରେକ୍ଟ ଜାଗମର ଭିତରେ ପସିକିନା
ଆ ସେଇ ସେଇ ଗଲେ ବି ଗଲେ ବି ଆମର ସେଇ ଛଅ କିଲୋମିଟର ତମର ସେଇ ଛଅ କିଲୋମିଟର ଆମର ସେଇ ଛଅ କିଲୋମିଟର।
ଓହୋ।
ବାକି ଆମର ଖାଲି ମାନେ ଟ୍ରାଫିକ ଏତେ ନାହିଁ ତମର ଟ୍ରାଫିକ ଅଧିକ ପଡିବ ଆଉ।
ହୁଁ।
ଓ ହୋ ରା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
ହଁ।
ରାଜଧାନୀ ବି ଫାଶିଲେଶନରେ ପଳେଇ ଆସିବ।
ସେଠା ତ କଣ ହଉଛି ଜଣା ପଡିବ କାଲି ପନୁ ଆଡୁ କୁ। ।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
ହ ହଉ ଆ।
ଓହୋ।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
ହ୍ୟାଲୋ।
ହଁ।
ଉଁ ତୁ ଦୋକାନରେ ଅଛୁ।
ହଁ ବା ଦୋକାନରେ ଅଛି।
ଓ ହୋ। ।
ହଉ ହଉ।
ତା ପର ଦିନ ତାହେଲେ ଆସିବ ଦେଖିବ କେମିତି?
ଦେଖିବୁ ସେଇ ସାମସ ର ଯୋଉଟା ୱେବସାଇଟ୍ ଅଛି। ସେଇଠିକି ଯାଇକି ତମ ହଁ ସେଇ ନମ୍ବର ଆଉ ପାସୱାର୍ଡ ଦେଲେ ପଳେଇ ଆସିବ ଇଣ୍ଟିମେସନ୍ ଲେଟର ଗୋଟେ ଥିବ। ସେଇଟା ମନେ କରିକି ନବୁ ଆଉ ଯୋଉଟା ମୁଁ ପ୍ରିଣ୍ଟ ଆଉଟ ଛାଡି ନଥିଲି କି
ହୁଁ।
ହଁ ତାର ପ୍ରିଣ୍ଟ ଆଉଟା ଟିକେ ନବୁ ଯୋଉଟା ଯୋଉଟା ମୁଁ ସେଇଟା ତାକୁ ନବୁ। ଫଟୋ ନବୁ, ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ଆକାଉଣ୍ଟ ଜେରକ୍ସ।
ଏରେ କା କାଷ୍ଟ ସାର୍ଟିଫିକେଟ କିଛି ଦରକାର ହବନି ତ?
ନା ନା କାଷ୍ଟ କିଛି ମାଗିବ ତାକୁ ମାଗିବନି।
ଓହୋ।
କାଷ୍ଟ ସାର୍ଟିଫିକେଟ କିଛି ଦୋକାନ ନାଇ।
ହୁଁ।
ଏଇଟା କିନ୍ତୁ ଆଗକୁ କରିଦବୁ ଆଉ କେତେଦିନି ଯାଉ କରିଦେବୁ ଆଉ।
ଓହୋ ହଉ ଆଉ।
ହଁ।
ହୁଁ। । ହଁତ କ ଯା ଆସିବ ତ ତ କଣ ସ୍ଲାଇଡପ ମାନେ ଯାହା ଫାଷ୍ଟ ଆସିବ ସେଥିରେ ଆ ଆଡ଼ମିସନ କରିବାକୁ ପଡିବ?
ଚାଛିି। ହଁ ହଁ। ଦଶ ଇଏ ସତେଇଶ ତିରିଶ କୋଡିଏ ହେଲା ନ ନାଇ। ହଁ ହ୍ୟାଲୋ।
ହଁ ଦେଇ ସାରେ ଦେଇ ସାରେ।
ଟିକେ ରହିଥ ସେଇଟା ହବ। । । । ଦିଟା ଦିଅ ଆଉ ଦିଟା ଦିଅ। ହଁ। ଏ ହ୍ୟାଲୋ କହ କହ।
ଆଡମିସନ ବେଳକୁ ମିଶିକି ଜିୟା ଗଲା ବେଳକୁ ତୋର ମୋର ମିଶିକି ଜୀୟା।
ଆସୁ ଆଗ। ହଁ ଆସୁ ଆଗ ଆଉ ବା ବାକି ତ ସବୁ ସବୁ ତୁ କରିବୁ ମତେ କିଛି ଆଲାଉ ନାହିଁ ସବୁବେଳେ ତୁ କରିବୁ ଲେଖା ଲେଖି
ହଁ ମୁଁ କରିବି ମୋ ସହିତ କିଏ ଜଣି ଯିବ ନାଇଁ।
ହଁ ଯିବ ଯେମିତି ହେଲେ ସେଇଠି ସବୁ କଣ ନିଜେ କର। ତାଉ
ହଁ ହଁ। ହ କଣ ଆସିଲେ କହିବୁ କନ ନା ଆସିଲେ କଣ ଆସିବ।
ହଁ ହଁ।
ହଁ।
ହଁ ହଁ ମୁଁ ରଖୁଛି ପରେ କଲ୍ କରିବି ଆଉ।
ହଁ ହଉ ର।